ଇଏ କରୁଥିଲେ।
ହୁଁ ଆଜ ଅଜଗର ଅଛି। ତିନିଟା ଏଣ୍ଣ୍ଡୁଗା ଅଛନ୍ତି।
ଆଉ ନାଉ କଣ କଣ ଅଛି।
ଆଉ ଠେକୁଆ ତିନିଟା ଅଛନ୍ତି ଏଇ ଯୋଉ ଦେଖିଛ ସମୁଦ୍ରରେ ଯୋଉ କଛିମ ରୁହନ୍ତି।
ହୁଁ ବଡ ବଡ।
ହୁଁ ସେଗୁଡା ରଖା ହେଇଛନ୍ତି। ମାନେ ସବୁ ରଖା ହେଇଛନ୍ତି ଲାଇ ନି ହେଇକି ରଖା ହେଇଛନ୍ତି।
ଠେକୁଆ ମୋର ଗୋଟେ ଥିଲା
ଅଷ୍ଟ୍ରେଲିଆ ବିଲେଇ ଜାଣିଛ ଏଇ ଯ ଅଷ୍ଟ୍ରେଲିଆଣ୍ଡ। ଏଇ ଯୋଉ ବଡ ବଡ କୋଦା କୋଦା
ଶନ୍ତି
ହଁ ସେଇଭଳିଆ ତିନିଟା ଅଛନ୍ତି।
ଏତେ ସବୁ ରଖିଛନ୍ତି।
ହଁ ତମେ କେବେ ମୋ ସହିତ ଯଦି ଆସିବ ତମକୁ ବୁଲେେଇମି ତମକୁ ନନ୍ଦନକାନନଲେ ବୁଲି
ଆଚ୍ଛା ଠିକ ଅଛି। ମୁଁ ଗୋଟେ ଛୋଟ ବେଳେ ଗୋଟେ ଠେକ ରଖି ଥିଲି। ହଁ ସତ ସେତେବେଳେ ନାଇଁନ୍ ଟେନ୍ କ୍ଲାସରେ ପଢୁ ଥିଲି ନାଇନି କ୍ଲାସ୍ ରେ ପଢ଼ୁଥିଲି। ବହୁତ ଭଲ ରଖିଥା ଏଇ ଦିନି କଣ ହେଇଛି ତାକୁ ଏମିତି ମାନେ ବେଶ ସାବଧାନ ରେ ରଖିଦେଇଛି ଗୋଟେ ଛୋଟିଆ ଛୁଆ ଟାକୁ ଆସି ଥିଲା ତମ ଦିଦି ଝିଅ ମାନେ ତାକୁ ଗେଲେ କରି ମିଲି ମ ଠେକୁଆ ଛୁଡାକୁ ମାନେ ପୁରା ହଁ ତାର ଯୋଉ ପଞ୍ଜୁରୀରେ ରୁହେ ମୁଁ ତାକୁ ପୁରା ଖୋଲା ରଖିଦେଇଛି। ଆଜି ହେଲା। ସିଏ ତାପରେ ତାପରେ ଖିଆ ଦେଇନାହିଁ ତାକୁ ରାତିରେ ବି ଖାଇବା ପାଇଁ ଦେଇନାହିଁ।
ହଁ।
ମା ଠେକୁଆକୁ ଖାଇତକି ଯ କାଇଁ ନାଇଁ ଠେକୁଆ ନାଇଁ ଯାଉ।
ମୁଁ ତୁ ଚାରିଆଡୁ ଖୋଜି ଖୋଜାଇକି ମୋ ମା କହିଲା ହଉ ଠିକ ଅଛି ତୁ ଯା ଦେ ଆସିନେ ଖୋଜିବୁ ଆଉ ମୁଁ ଦେଖୁଛି। ହଉ ଗହନି ପଳେଇବନି ଗନି ହଉ ମୁଁ ମା ଆଗା ଖୋଜିକି ରଖିଥିବେ। ଆସିଲା ବେଳକୁ ବି ନାଇଁ ମୋ ମୁଣ୍ଡ। କାମ କରୁନି ମୁଁ ପୁରା ସାତ ଦିନ ଆଠ ଦିନ ଖଣ୍ଡେ ପୁରା ଖାଇନି ପୁରା କାନ୍ଦୁଛି।
ଠେକୁଆ ପଳେଇଥିଲା।
ଠେକୁଆ ପଳେଇ ଗଲାଣି ମାନେ ରା। ତୀ ରେ ବୋଧେ କୁକୁର ସେ ଜେଠିମା ଜଣେ ତାଙ୍କୁ କଥା ହେଇଥିଲି ଥିଲେ କି ହଁ ଗୋଟେ ଏପଟେ ଦେଇକ ଗୋଟେ କୁକୁରଟା ନେଇଲା ବୋଧେ ଯୋଉ ସାଉଣ୍ଡ ହଉଥିଲା ଆଉ ଯୋଉ ବାଡି ଯାଇକ ଘୁରିନି ନଥିଲା।
ଭାରି ମନ ଭାରି ମନ ଦୁଃଖ ହେଇଥିବ।
ହଁ।
ମୁଁ ଯେତେବେଳେ ମୁଁ ଛୋଟ ଛୁଆବେଳେ ଇଂଲିଶ ମିଡିୟମ ରେ ପଢୁଥିଲି ସେତେବେଳେ ମୁଁ ଛୋଟ ଛୋଟ କୁକୁଡ଼ା ଛୁଆନ୍ତିନି ମୋର ସବୁ କିଏ ଦିଟା ସା। ପକାଇଦେଲା ଆଉ ରି ଆଉ ରି। ତାଙ୍କୁ ବ୍ରାହ୍ମୁନୀ ବେଙ୍ଗ ଖାଇଦେଲେ ଏମିତିଇ। ମୋର ସବୁ ସରିଗଲା ଆଠଟା ଆଣିଥିଲି ମୁଁ ଭାରି କାନ୍ଦିଥିଲି।
ସେମତି ବହୁତ ମାନେ ରଖିଲେ ଗୋଟେ କିଛି ତାର କିଛି ହେଇଗଲେ ବହୁତ କଷ୍ଟ। ଆଉ ସେତେବେଳେ ଛୁଟିଆ ଛୁଆ ବେଳେ ମାନେ ମୁଁ ଯଦି କି। ଛି ବି ଗୋଟେ ବିଲେଇକୁ ବି ଯଦି କିଛି ଦିନ ଯଦି ଗଲେ ପଡଥିବେ ତାର କିଛି ଯିବ ମାନେ ମୁଁ କାନ୍ଦି କାନ୍ଦି ଅବସ୍ଥା ଖରାପ।
ମୁଁ ବି ତ ସେଇ କୁକୁଡା ଇଏ ହେଲା ଦିନଠୁ ଆଉ କିଛି।
ସେମିତି ଦିନେ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।